ପହଞ୍ଚୁଛି।
କଣ କହିଲୁ
କଣ କରୁଛୁ?
ଏଇ କାମ ଧରିକି ବସିଛି ଆଉ।
ତୋ ଟୋନ ଶୁଭୁଛି କଲ୍ ଗଲା।
ସକାଳ
ପୁଣି ମନକୁ ଦେଖିଆ ଛାତକୁ ଆଇଲି ଚା ପଉଛି,
ଛାତକୁ ଆଇଲେ ଖରା ହେଇଛି ଏତେ ଜୋର ମୁଁ ଗଲିନି ଛାତ ଉପରକୁ ଆଉ ଟିକେ ଯାଉ ଖରା ଯିବି ପ୍ରବଳ ଖରା ହେଇଛି,
ଝିଅ ଲଗେଇଥିଲା ତ ଦେଖିଲି କଲ ତଳେ ହଉଛି,
ହଁ
ସେଇଥିପାଇଁ ମୁଁ କହିଲି ଦେଖିଆ ତାକୁ ଲଗାଏ, ତ ଦିଟା ତୋ ସହିତ ଗୋଟେ ଆକୁ କହିଚି ବ୍ରାହ୍ମଣୀଙ୍କୁ କହୁଛି
ତାର ହଉଛି।
ନାଇଁ ମ ତାକୁ ଦେଇନାହାନ୍ତି।ସେ କଣ କରଛି କିଛି ନାଇଁ କୋଉଥିରେ ହେଇନି ସେ ରେଜି ସ୍ଟର ଯେହେତୁ କରୁଛି ତା ତ କଥାହଉଛି।
ଓହୋ। ଏଇଟା।
ହଉ ରୋଷେଇ କଣ ହେଇଥିଲା ଆଜି। ହୁଁ କେବଳ ତୁ କରିଛୁ ଆଉ କେହି କରିନାହାନ୍ତି।
କଣ ହେଲା?
କଲ ତା କତିକି।
ତାକୁ କିଏ ଜାଣିଛି ସେ ତ ଖୋଲିଛି ଯୋଉ ଦିନଟେ ମିଶେଇଥିଲି। ଉ ଖୋଲିଛି ତାପରେ କା ଦେଲି ଗ୍ରୁପ ରୁ ମୁଁ କହିଲି ରହିଥା ହେଲେ ପୁରେଇବି।
ହଁ।
ଆଜି ରୋଷେଇ ହେଇଥିଲା ଭାତ ହରଡ଼ ଡାଲମା ଛୁଇଁ ଭଜା ଛୁଇଁ ଆଳୁ ଭଜା, ଭେଣ୍ଡି କଟା
ହଁ,
ଏତିକି ଆଉ ଶାଗ ମୁ ମୁଗ ଡାଲି ସଜନା ଶାଗ ଭଜା।
ଶାଗ ମୁଁ ଖାଇଲେ ମୋର ଗ୍ୟାସ ହେଇଯାଉଛି ବିଲକୁଲ ଶାଗ ଯାଉନି ଦେହରେ।
ସବୁ ସାଗ
ହୁଁ ବେଶୀ କରି ସଜନା ଶାଗଟା ଖାଇଲା ବେଳକୁ
ହୁଁ ହୁଁ।
ମାନେ ଗୋଟେ ଥର ଅଳ୍ପ ଟିକେ ଖାଇକି ବି ହଜ ଜମା କରିବନି ତମେ।
ତମ କ୍ଲାସମେଟ ରେ ହଜମ ହଉନଥିଲା କାହାର।
ନା ମୋର ଏବେ ହଉଛି ଲୋ ଆଗରୁ ହଁ
ଆମ ଗାଁ ରୁ ହୁଁ ତାଙ୍କର ସେମିତି ହଜମ ହଉନି। ମଟନ ଚିକେନ ମାଛ ସବୁ ହଜମ ହେଇଯାଉଛି। କିନ୍ତୁ ଶାଗ
ହଜମ ହଉନି ବା ମୁଁ ବି ଆଶ୍ଚର୍ଯ୍ୟ ହେଇଯାଉଛି। ମୋର ସବୁ ହଜମ ହେଇଯାଉଛି ମୁଁ ଏମିତି କି ରାତିରେ ଚିକେନ ଖାଉଛିି ହ ହଜମ ହେଇଯାଉଛି। ବେ ସାଙ୍ଗ
ହଁ କଣ ଗୋଟେ ହଉଛି ଆଉ ତାଙ୍କର ସେମିତି ହଉନି ସବୁ ଖାଇବେ ଶାଗ ଭଲ ମନ୍ଦ ହେଲେ ମଙ୍ଗିବେନି କୋଉଦିନ ଖାଇବା ଗୁରା ହଜମ ହଉନି
ମୁଁ ବା ଭଲ ପାଏ ଶାଗ ଆଗେ ଏତେ ଖାଏ ଏବେ ଏଇ ବର୍ଷେ ହେଲା ହଉଛି। ଯେମିତି
ଏଇରା ପିଲାପିଲି ହେଲା ପରେ ଟିକେ ବଡି ଚେଞ୍ଜେସ ହୁଏ।
ଝିଅ ପୁଅ କଣ କରୁଛନ୍ତି। ଆମର ଡାଲି କରିଥିଲି ଆଉ
କୋଉ ଡାଲି ବେଶୀ ଏଇଟା ଭଲ ହୁଏ ମାନେ ଭଲ ପାଆନ୍ତି।
ହରଡ ଡାଲି ତ କମ୍ପଲସରି
ସେଇଆ ସବୁ ବେଳେ
ହୁଁ ଆଉ ମୁଗ ଡାଲି ଟା ରଖିଛୁ ଭାଜିକି କେତେ କେତେବେଳେ କେମିତି ମନ ହେଲେ ହଉଚି।
ମନେ ହେଲେ ପଡୁଛି ମୁଗ ଡାଲି ଟା ଭଲ ଲାଗୁନି
କିଣା ଇଏ ଯୋଉ ଦେଶି ଡାଲି
ହୁଁ ଶୁଣୁନୁ ସେ ଦେଶୀ ଗୁରା ତ ମତେ ବେଶୀ ଫାଲତୁ ଲାଗୁଛି। ମୁଗ ଡାଲି ଟା ମତେ ଏକ ରେ ଭଲ ଲାଗେନି ଦୁଇରେ ମସୁର ଡାଲି ତୁ ସବୁବେଳେ କରିକି ଖାଇପାରିବିନି ହରଡ଼ ଡାଲିଟା ସବୁବେଳେ ଖାଇ ହେଇଯିବ। ମସୁର ଡାଲିଲା ସବୁବେଳେ ଭଲ ଲାଗିବ କୋଳଥ ଡାଲିଲା ସବୁବେଳେ ଭଲ ଲାଗିବ ଏରା ସବୁ କାଁ ଭା
ଲେ ତା ମିଠା ଡାଲି ତ ଆଉ ଏତେ ଭଲ ଲାଗେନି ନା ମୋତେ ହରଡ ଡାଲି ଭଲ ଲାଗେନା ମୁଁ ଆଉ କେବେଠୁ ଖାଇନି ନା ବିରି ଡାଲି ମନ ହେଲେ କରିକି ଖାଏ।
ଆ ମୁଁ ମୁଁ କରିଛି ଦି ଥର ଖଣ୍ଡେ କରିଛି ହେଲେ ଛୋଟ ବୋଉ ଆଉ ମୋ ବୋଉ ଭଳିଆ ହୁଏନି ମୁ ଆଉ କରୁନି ତ ଭଲ ଲାଗୁନି। ନା ସିଏ କରନ୍ତି ବିରି ଡାଲି ଆଳୁ ଭରତା କେତେ ସୁନ୍ଦର ଲାଗେ ଆଉ ନିଜେ କରୁଛି ବୋଲି କି ଆଉ ଜିନିଷ ରାଜଧାନୀ
ଜିନଷର ତ ଯା ଯାହା ବାସ୍ନା ନାହିଁ ସେଇଟା ଚୁଲିରେ ବସେଇ ଦିଅନ୍ତି ସେ ତାର ଧୀରେ ଧୀରେ ଫୁଟି ଫୁଟି ଫୁଟି ଫୁଟି ଫୁଟି ଫୁଟି ହୁଏ ଅଳ୍ପ ଟିକେ ଦିଅନ୍ତି ହେଇଯାଏ ଏଟା ନା ଏଇଟା ବହଳିଆ ହେଇଯାଉଛି ଆଉ ଭଲ ଲାଗୁନି।
ଚୁଲିରେ କଣ ବସିକି ରୋଷେଇ ଦିଗରୁ ମୋତେ ଦେଖିବାକୁ ଭଲ ଲାଗେ ତମ ହେଇ ରୋଷେଇ ଘରଟାରେ ବସିକି ଯୋଉ କରୁ ହଁ ତମର ଲେଟ୍ ହୁଏ ଖାଇବା ଆମର ରାତି ତଖିଆା ଟା ଜଲଦି ସରିଯାଏ। ମୁଁ ବସିକି ଦେଖି ଦେଖେ
କ ନୂଆ ଘର ନା
ପୁରୁଣା ଘର କଥା ଛାଡ ନୂଆଘର କୁ ଏତେ ଯିବା ଆସିବା ପୁରୁଣା ଘରେ
ହଁ
ଅଧିକାଂଶ ମନେ ପଡେ ଛୋଟା ହେବେଳଙ୍କର ଯୋଉ ମିକ୍ସ ତରକାରୀ
ହଁ
ଆଉ ଜିଲାପି ଜିଲାପି ହେଲେ ଅନେଇଥିବୁ ବାବାଙ୍କର କେତେବେଳେ ସରିବ ଆଉ ଆମ ଘରକୁ ଦେବେ ହଁ ବା
ହଁ ସେଟା କିନ୍ତୁ ଜିଲାପି ଟା ଗରମ ଗରମ ବଢିଆ ଲାଗେ।
ଇଏ କଣ ସାନ କଣ ଦି ଜଣଙ୍କ କରୁଛନ୍ତି ଯେତେ ଯୋଉ ପିଆଜି ସିଙ୍ଗଡା
ହଁ। ହଁ ଆଜିକାଲି ସବୁ ଯୋଉ-ଉ-ଉ ଆଳୁ। ଚପରେ ଯୋଉ ଯ ମାନେ ଇଏଟା ପୁରେଇ ଦଉଛନ୍ତି ସେଇଟା ହଉଛି ସ-ସ-ସ। ସିଙ୍ଗଡା ରେ ପୁରେଇ ଦଉଛନ୍ତି।
ହଁ ପା ବାବାଙ୍କର ସେ ଛଣାଛୁଣି
ପା ହଉଛନ୍ତି ଆଳୁ ମଟର ଆଳୁ ଟା ପୁରା ଛୋଟ ଛୋଟ କଟା ଟା ହବ ମଟର କିଛି ପଡିବନି ହେଲେ ପିଆଜ ରେ ଭଜା ହବ ଜିରା ଗୁଣ୍ଡ ଟିକେ ପଡିବ ବାସ ସେତିକି। କଣ କର ସିଏ ହଉଛି। ହଁ। ସିଙ୍ଗଡା ପସିବ ହବ।
ହେଲା ବେଲ ଏବେ ସରିଛି ପୁଣି ଟିକି ଟିକି ବେଲ ହେଲା।
ସେତେବେଳେ ଜିନିଷ ଆଉ ଏବେ କାର ଜିନିଷ ଗଛ ଭିତରେ ବହୁତ ଫରକ।
ହ ଆ।
ହଁ।
ଧୀରେ ଧୀରେ ଆ।
ହଁ
ଭୋଜି କରି ଅଣ୍ଡା ଦିନ ଟା ଫୁଣ୍ଡାଡି ଖାଇ ଯାଉଛନ୍ତି।
ଭାତ ଡାଲମା। ଆସିବ।
ପୁଅ କୁ ଏଇନା।
ନହେଲେ ତ ସେଠି ଚା ପଡ଼ିଥାନ୍ତା ଆ ଆଉ ମୋ ପୁଅ ଆଜି କହୁଛି ମାମା ଅଣ୍ଡା କାଇଁ ମୁଁ କହିଲି ଆଜି ମ
ଉ ଦି ବର୍ଷ ହେ ପରେ ହେଲେଣିିବା ତାକୁ ଲିଟରି ଜଏ ଆଣିକି ଦଉନୁ। କି ମାନେ ପ୍ରଥମ ଭଲ ବିତ ଆସଛି ସେଟ ବ । ଆଉ ଲିଟିଲ ଜୟ କୁଟିମ୍ ଆ ।
ଟା।
କଣ ପାଇଁ ସେଟା ଖାଇବେ।
ଖାଇଲେ ଭଲ। ସେୟାର କରୁନଥିଲି ତତେ ୱାଟସପରେ।
ହଁ ହଁ।
ଆଜିକାଲି ସମସ୍ତେ ଖାଉଛନ୍ତି ଏବେ ନୂଆ ବାହାରିଛି ସମସ୍ତେ
ହଁ ଏଇ କ୍ଷୀରରେ ଗୋଳେଇ କି ପିଉଛନ୍ତି।
ହଁ
ଅ ହଁ ମୁ ଦେଖିଛି ଏ ଯୋଉ ଚାରିଟା ବେଳ ଟାଇମ ଟା
ହୁଁ ଚାରିଟା ବେଳ ଟାଇମ ଟା ମୁଁ ତାଙ୍କୁ ଦଉଚି ସେଥିରେ ସବୁ ପ୍ରକାର ର ଭିଟାମିନ ମାନେ ଗୋଟେ ଗଛ ତଳକୁ ନେଇଯିବି ତାକୁ ସେଠି ଖାଇବାକୁ ଦେବି।
କଥା କ୍ଲିୟର ଆସୁନି ତୋର।
ଆସିଲୁ ମୁଁ ଛାତରେ ଅଛି ନା।
ହଁ। ଯେ କହିଥିଲା ବର୍ଷ ହଁ ବର୍ଷା ବର୍ଷା ଅଛି ବୋଲି କାଇଁ ବର୍ଷା ଫର୍ଷା କିଛି ହଉନି।
କିଛି ହଉନି ହେତେବେଳେ ଯୋଉ ଆମେ ପଢିବାକୁ ଯାଏ ହେତେବେଳୁ ଆମେ ସେବେଠୁ ସେବେଠୁ କଥା ହୁଏ ସମସ୍ତେ ଯେ ଟ୍ରେନ ଲାଇନ
ହୁଁ ଟ୍ରେନ ଲାଇନ ହେଲା ବେଳୁ ଆମେ ନଥିଲୁ ତୁ ରହିଲୁ ଆଉ ତୁ ରହିବା ଯା ନ ରହିକି ସେଇଆ।
ରହିକିବି ତମ ମାନଙ୍କୁ ଶୁଭୁନୀ ମୋ କଥା କ୍ଲିୟର।
ମୁଁ କହିଲି ଘର କାମ ସବୁ ସରିଲାଣିି। ତୋର ଏବେ।
ହଁ ଶୋଇଥିଲି ଉଠିଲି ଚା ଦେଲି ମୁଁ ଚା ପିଇଲି ଦି ଛୁଆଙ୍କୁ ଲିଟିଲ୍ ଦେଲି ଏଇନା ଛାତକୁ ଆଇଛି ଆଉ।
ଓହୋ ସେଟା ଯୋଉ କୋଉ ଦୋକାନରେ ମିଳୁଛି କହନି।
ଦୋକାନ ନୁହେଁ ହେଟା ଅନଲାଇନରୁ
ଅନଲାଇନରେ ତୁ ଯୋଉଟା ଦେଇଚୁ ସେଇ ସେଇଥିରେ ମା
ହୁଁ ହୁଁ ହୁଁ। ତାର କିଲିକିଆଟା ମୁଁ ଆଣିଥିଲି ତେରଶହ ଅଞ୍ଚାଶ୍ ନାଁ କେତେ ପଡୁଚି? ଆଉ ହଁ ପାଆଁଶ ତିନ ଚାରିଶ ପୋ ଯୋଜନା ପାଁଶ ଯା ଅଧାଟା ହଜାର ପଡ଼ୁଚି। ତା ସାଙ୍ଗେ ଗୋଟେ ଟେଡି ବିୟର ନାଁ କେ ଚକଲେଟ୍ ଆସିବ। ଭିଟାମିନ ଚକଲେଟ୍ ମୋ ପୁଅ ହେଟା ଖାଇବ ଯଦି ଖାଇବ ନହେଲେ ନାହିଁ।ମୁଁ ହେ ଆଡ଼ଭାଟାଇଜମେଣ୍ଟ୍ ରୁ ଦେଖିକି ଖୋଇଥିଲି। ଏଇଟାକୁ ତିନି ଥର ଖୋଇଲିଣି। ମଝିରେ ଟିକେ ଗାଈ କ୍ଷୀର ବନ୍ଦ ହେଇ ଥିଲା ବୋଲି ଆଉ ଦୋଉନଥିଲି।
ହଁ।
ର ତ ବନ୍ଦ ହେଇଗଲା ସବୁଦିନି କିଣା କ୍ଷୀର ଉରା ବି ଛୁଆଙ୍କ ପାଇଁ ଏ ତେଟା ଭଲ ନୁହଁ।ଦୁଇରେ ହେରା କ୍ଷୀର ବୁ ସବୁବେଳେ କିଣା କ୍ଷୀର। ଆମ ଗାଈ ପରା କ୍ଷୀରରା ବୋଉ ପଠଉଚି।
ଅ ହଁ।
ସେଇଥିପାଇଁ କ୍ଷୀର ହେଲା
ଏଇ
ଅଧା ଅଧା କଥା କୁଆଡ଼େ ଉଡ଼ି ଯାଉଚି।
ସେଇ ଲୋ କ୍ଷୀର ଦେଖି କି କହିଲା କହିଲା ମାମା ମୋ ପାଇଁ ପ୍ରୋଟିନ୍ ପାଉଡ଼ର ମ ର ମୁଁ ପିଇବି।
ସେଇଥିପାଇଁ ମଗେଇଚି। ଏପାଳି ଚକଲେଟ ମଗେଇନି।
ଯୋଉ କେତେ ଗୋଟେ ଚାମଚ୍ ତୁ ଗୋଳେଇକି ଦୋଉଚୁ ସେଥିରେ।
ର ମୁଁ ନର୍ମାଲ କଲ କରୁଚି ର।